ଓ ହୁଁ। କଣ କରୁଚୁ?
ଏଇ ବେଡ୍ ଟା ରେ ରୁମ୍ ହିଟର ଟିକେ ଲଗେଇକି ଶୁଖଉଛି ଓଦା ହେଇଯାଇଛି ତ। ଏଇ ଯୋଉ ଏ ମାଟ୍ରିଶ ଟା।
ହୁଁ ହୁଁ।
ସେଇଟା ଓଦା ହେଇଯାଇଥିଲା। ତାକୁ ରୁମ୍ ହିଟର ଲଗେଦେଇଚି ଶୁଖଉଥିଲି କାଇଁ ଶୁ କଣ କରୁଚୁ ଖାଇସାଇଲୁ ନା ସକାଳୁ?
ହୁଁ ସକାଳୁ ଖାଇସାଇଲିଣି ଏ ପୁଅଟାକୁ ବାହାର କରିଦେଲେ ସେ ଯିବ ବୁଲି ତ। ଝିଅ ସ ଝିଅ ସ୍କୁଲ ଯିବେ ତ ସେମାନଙ୍କୁ ଛାଡିବାକୁ ପୁଅ ଜ ଗଲା। ବାପାଙ୍କ ସହ ଯିବ। ଝିଅଙ୍କୁ ସ୍କୁଲ ରେ ଛାଡିବ। ଛାଡିକି ବୁଲିକି ଏପଟୁ ଆସିବ ଆଉ।
ଓହୋ ସେ ଶୋଇକି ଉଠିଲା?
କିଏ ହଁ ସେ ଶୋଇକି ଉଠେ ତାକୁ ଉଠେଇ ଦେଇଛି ନା ଉଠେଇ ଦେଇକି ତା କାମ ସାରିଦେଲି ସେ ଖାଇନି ସେ ସକାଳୁ ମଙ୍ଗୁନି ଖାଇବାକୁ ପାଣି ପେଟ ପିଇବ ବୁଲିକି ଆସିଲେ ଯାଇକି ସେ ଖାଇବ।
ଆସିକି ଦଶଟା ହେଲାଣି ଏପର୍ଯ୍ୟନ୍ତ ଖାଇନି?
ଟିକେ ତାକୁ ଦେଲି ତାକୁ ତାର ରୁଟି ବତୁରେଇଥିଲି ରୁଟି ବତୁରା ଖାଉଛି ସକାଳ ଟାଇମ୍ ଟା। ତାକୁ ଦେଲି ଯେ ସେ ଉଭାରି ଦେଲା କିଛି ଖାଇବନି। ସେ ନ ବୁଲିକି ଆଇଲା ଯାଏ ସେ ପାଟିି ଆଁ କରିବନି।
ଏଟା ଗୋଟେ ଅଭ୍ୟାସ ହେଲା।
ଆଉ କଣ କରିବି ସକାଳୁ ତ ସେ ମଙ୍ଗୁନି ଆଉ। ନାହିଁ ସେ ସିଏ ଖାଇଲେ ସିନା ତାକୁ କଣ ମୋ ଯୋର୍ ଜବରଦସ୍ତ୍ ସେ ତ ଟୋଟାଲ ଆଁ
ଆ ଧୀରେ ଧୀରେ ଧୀରେ ଧୀରେ ସେ ପୁରା ୱିକ୍ ହେଇଯିବ।
ନାଇଁ କିଛି ହବନି ମୁଁ ହଁ। ହାଲୋ।
ସକାଳୁ ଜଳିଖିଆ କଣ ହେଇସାରିଚି ଘରେ?
ହଁ ପରା ସକାଳୁ ରୁଟି ତ ଆଉ ଆମର ସକାଳୁ ଟାଇମି ରୁଟି।
ମାନେ ରାତିରେ ରୁଟି କରିଦିଅ?
ନାଇଁ ନାଇଁ ରାତିରେ ରୁଟି ହୁଏ। ସକାଳୁ ବି ରୁଟି ହବ। ସକାଳୁ ରୁଟି, ଡାଲମା ହେଇସାଇଲାଣି। ରୁଟି ଡାଲମା ଯିଏ ଖାଇବୁ ତାପରେ ଭାତ ପାଇଁ ବସ୍ ଡାଲ୍ ଅରୁଆ ଭାତ ହେଇସାଇଲାଣି ଆଉ ହେଇସାଇଲାଣି। ଛୁଇଁ ଆଳୁ ଭଜା ହବ ଆଉ ସୁଜୁନା ଶାଗ ଛୁଇଁ ଆମ ବାଡିରେ ପଛପଟ ହେଇଥିଲା ଦିଟା।
ହଁ ତ ଗ୍ୟାସ ରେ କଲ?
ନାଇଁ ଆଜି ଅପା ଚୁ୍ଲି ଲଗେଇଚନ୍ତି, ଗ୍ୟାସକୁ ଡାଲି ଫାଲି ହବ ଗ୍ୟାସ ଆଉ ସବୁ ଖାଲି କରିଦେଇକି ଆଣିକି ଭଜା ଭୁଜି ଦିନିଷ ହେଲା ଚୁଲିରେ ହେଇଯାଏ, ତାୱାରେ ଖାଲି ଗ୍ୟାସ୍ ରେ ପଡ଼େ।
ଅ ହଁ ଭଲ।
ତମର?
ଆମର ଏଇ ସଖାଳୁ ତ କିଛି ହେଇନି ଏପର୍ଯ୍ୟନ୍ତ କାଲି ଡା ଡାଲି ଥିଲା ଡାଲି ତକ ରଖିଦେଇଚି ଫ୍ରିଜ୍ ରେ ତାକୁ ଫୁଟେଇବି କାଙ୍କଡ ଆଳୁ ଭାଜିବି। ଆଉ କଣ ଗୋଟେ କରିବି ଆମ୍ବ ଅଛି କାକୁଡି ସାଲଟ୍ କରିବି। ବର୍ଷା?
ହୁଁ ଜୋରେ ପୁରା ଉଠେଇଚି ସକାଳୁ।
ହେଇନି ସକାଳୁ ଏପର୍ଯ୍ୟନ୍ତ?
ନା।
ସଖାଳୁ ଫିର୍ ଫିରି ଫିର୍ ଫିରି ବର୍ଷା ଏପର୍ଯ୍ୟନ୍ତ ହଉଚି।
ତମର ପଣସ ଚାଖିଲଣି ନା?
ହାଁ?
ପଣସ ଚାଖିଲଣି?
ନାଁ। ପଣସ ହଁ ଆମ ଘର ପାଖରେ ଜଣେ ଦେଇଥିଲେ ପଣସ। ପାଚିଲା ପଣସ ଆମ ଘରେ କେହି ଖାଆନ୍ତିନି।
ହାଉ?
ଆଁ ମତେ ଛାଡିଦେଲେ କେହି ପଣସ ଖାଆନ୍ତିନି।
ମୁଁ ଅଛି ପଣସ ଏନା ଖାଉଛି ଆମର କାଲି ଗୋଟେ ଭଙ୍ଗା ହେଇଥିଲା ଯେ
ହୁଁ।
ଖାଉଚି ଆଉ।
କେତେଟା ପଣସ ହେଇଚି କି ତମ ଗଛରେ?
ଆମ ଗଛରେ ହେଇନି ସେ ଯୋଉ ଘର ପାଖେ ଜଣେ ସେ ବଡ ବଡ ଦିଟା ଦେଇଥିଲେ। ଗୋଟେ ଭାଙ୍ଗିଥିଲୁ ଆଉ ଗୋଟେ ଥିଲା କାଲି ଏଇ ଭଙ୍ଗା ହେଇଚି।
ପଣସ ମଞ୍ଜି ତର୍କାରୀ କେବେ ଖାଇଚ ନା?
ହୁଁ ଆମର ଭଜା ଯାଏ ପଣଷ ମନ୍ଜି ରାଇତ ହୁଏ ତା ସହିତ ଭଜା ହୁଏ।
ପଣସ ମନ୍ଜି ତର୍କାରୀ।
ତର୍କାରୀ ନୁହେଁ ରାଇ ହୁଏ ନନେ ଭଜା ହୁଏ।
ହଁ ସେ ରାଇ ମମି ଏଇ ଯୋଉ ଘରେ ଖଡା ପକେଇକି ଏଇ ଖଡା ଆଉ ପଣସ ଇଏ ପକେଇକି ଆ ଭଲ ସେ କରେ।
ଆମର ଭଜା ହବ ତାକୁ ସେମ୍ତି ମାନେ ଝୁକା ଟାଇପ ର ହବ। ତାପରେ ତାୱା ପକେଇକି ସୋରିଷ୍ ତେଲ ଦେଇକି ପୁରା କ ଭଜା ଯିବ କଟକଟିଆ କରି ସେଥିରେ ବାଇଗଣ ପଡିଥିବ। ଆଉ ନମ୍ବର ବାଇଗଟାକୁ ଦି ଫାଳ କରିବୁ ଛୋଟ ବାଇଗଣ।
ହଁ।
ପୋଟଳକୁ ଦି ଫାଳ କରିବୁ ସୋରିଷ ମସ୍ଲା ଦେଇକି ତାକୁ ହଁ ହୁଁ ଭଜା ଆମର ହୁଏ ଆଜି ହେଇଥାନ୍ତା ଆଜି ହେଲାଣି ଆଜି ଯେହେତୁ ଛୁଇଁ ଭଜା ହବ।
ମସ୍ଲାଦମର ଖାଅ ସବୁ?
ଆମର ସବୁ ଭଜା ଭୁଜି ହେଲେ ସବୁ ସୋରିଷ ମସଲା ବଟା
ଆ ତାୱା ରେ ପଡିି କଡ କଡ଼ା ହବ ନା ଏଇ ଯୋଉ ମାଛ ଭଜା ଯୋଉ କରୁ ହେଟା କଣ ସୋରିଷ ମସଲା ଦେଇକି କରୁ?
ହୁଁ ସୋରିଷ ମସଲା ଯେମିତି ତରକାରୀ କରୁଛ ସେମିତି କର କି ପିଆଜ ରସୁଣ ପି ଯେମତି ମସଲା
ନା ନାଇଁ ଯୋଉ ମାଛ ଯୋଉ କଡ କଡ କରି ଭାଜୁ ଯୋଉ ଭଜା ଯୋଉ କରୁ ସେଇଟା କଣ ସୋରିଷ ମସଲା ଦେଇକି କରୁ।
ହୁଁ ସୋରିଷ ମସଲା ଯେମିତି ତରକାରୀ କରୁଛ ସେ ତରକାରୀ ପଳିଗଲା ମାନେ ଝୋଳ ମରିଗଲା ତାକୁ ଝୋଳକୁ ମାର ଦେଇକିରି ତାୱାରେ ସେଇ ମସଲାକୁ ପକେଇକି ପୁରା ତେଲ ଦେଇକି ଟିକେ ରା ପୁଣି ରାଗ ଟିକେ ଦେଇକି ପୁରା ଯେମିତି ଭଜା ଯାଏ ମାଛ ଟା
ତାର ବଳେ ମାନେ ସୋରିଷ ମସଲା ତରକାରରେ ଫପାଡି ଦବୁ ଆଉ କଣ କରିବୁ ତାକୁ
ନାଇଁ ସେ ମାଛ ଭାଜିଦବା ସେଇଥିରେ ପୁରା ଟେଷ୍ଟି ପଖାଳ ହାତକୁ ଗରମ ଗରମ ପୁରା ଖାଲ
ଆମର ଛଣା କେହି ଖାଇବେନି, ସବୁବେଳେ ମାଛ ଠୁକା ସେମିତି ହବ ସମସ୍ତେ ଖାଇବେ।
ହଁ
ଆମର ସେ ମୁଣ୍ଡ ଟାକୁ ବି ସେମିତି କରାଯାଏ। ମସଲା ପୁରା ଭିତରେ ପଶିକି ପୁରା ଭର୍ତ୍ତି ହୋଇଥିବ
ହଁ। ଖରାବେେଳେ ରୋଷେଇ ତାହେଲେ ଏତିକି ହେବ ନା ଆଉ କଣ କରିବ।
ଉଁ ଖରା ବଳୁ ସେଇ ଡାରମା ହେଇ ସାରିଲାଣି ଡାଲି ହବ ଆଉ ଛୁଇଁ ଆଳୁ ବ ଯା ହବ ଡାଲମା ଅରୁଆ ହାତ ଯୋଉ ମାନେ ଖାଇବେ ଡାଲମା।
ପୁଣି ଡାଲି କାହିଁ କଲ ଏକାଥର କଦଲେ ହେ
ନାଇଁ ଖାଇବେନି ଦି ଜଣ ଡାଲମା ଖାଇବେନି ଦି ତିନି ଜଣ ସେମାନେ ଯାହାହଲେ ଶୁଆ ଖାଇବ ଡାଲି ମୋ ପୁଅ ଖାଇବ ଡାଲି ସେମାନେ ଡାଲମା ଖାଇବେନି ଆଉ ହଁ ବାବା ଖାଇବେ ମା ଆଈ ଖାଇବେ ସେମାନେ ସବୁ ଡାଲିପାଟି ଆଉ ଆମେ ମାନେ ଅରୁଆ ଯିଏ ଖାଇବ ଡାଲମା ଡାଲି ଡାଲମା ଆଉ ଛୁଇଁ ଆଳୁ ଭ ଜା ଆଉ ସୁୁଝୁ ନା ହୁଁ ସେ ସ୍କୁଲରେ ନ ଗଲେ ପୁଅ ନେଇକି ଛାଡିବା ପାଇଁ ବି ଯାଇଛି।
ଆମ୍ବ ସରିଯିବଣୀ ସିଆଡେ ନା
ହୁଁ ଆମ୍ବ ଆମ ଗଛରେ ଆଉ ନାହିଁ।
କେତେ ହେଇଥିଲା ବଡ ବଡ ବଡ ବଡ ନା ଇଏ ନା ଆମର କିଣି ଖାଉଛି।
ନାଇଁ ଆମର ଛୋଟ କିନ୍ତୁ ପୁରା ମିଠା।
ଏଇ ଯୋଉ ଘୁଡିକି ଆମ୍ବ ନା କଁ ଘୁଡିକି ଆମ୍ବ ନା କଣ ଆମ୍ବ?
ହୁଁ, ଗୁ ନାଇଟି ଏତେ ଛୋଟ ନୁହେଁ ବଡ ଆମ୍ବ ମାନେ ମିଡିଳି ସାଇଜି କିନ୍ତୁ ମାନେ କଞ୍ଚା ପୁରା ଆମ୍ବିଳା।
ଓ
ହଁ କଣ? ରୋଷେଇ ତୋମର ତାହେଲେ ରାତିରେ ଏଇ ଯୋଉ ଦିନରେ କଣ?
ଡାଲି କାଲି କରିଥିଲି କେଇ ଖାଇ ନଥିଲେ ସେ ଡାଲିକୁ ଫ୍ରିଜ୍ ରେ ରଖିଦେଇଛି। ତାକୁ ଡାଲି ଥୁ ଫୁଟେଇ ଦେବି, ଭାତ ବସେଇବି, କାଙ୍କଡ଼ ଅଛି କାଙ୍କଡ଼ା ଆଳୁ ଭାଜା ଭାଜିବି। ଆଉ ଆମ୍ବ ସାଲଟ କରିଦେବି ଆଉ।
ଆମ୍ବ ସାଲଟ ମାନେ?
ଆମ୍ବ କୁ ସାଲାଟ କରିଦେବି ଆମ୍ବ ଅଛି।
ହୁଁ।
ଓଃ!
ଆଉ ପୁଅ?
ହ ପୁଅ ତାର ସଖାଳୁ ଉଠିଲି ତା କାମ ସରିଲି ତାକୁ ଖୋଇଦେଲି। ଶୋଇବ ବୋଲି ଟିକେନାଗରୁ ଶୋଇଲା ସାଙ୍ଗେ ସାଙ୍ଗେ ଉ ଠି ପଇଲା ମୁଁ କହିଲି ଆଉ ଟିକେ ଶୋଇବ ନା କଣ ଟୋଟାଲି ଶୋଇଲାନି ଯେତେ ହଲେଇଲି ଶୋଇଲାନି। ଏ ସାଇଟି ଘର ନେଇକି ଛାଡି ଦେଇକି ଆସିଛି। ସେ
ସେଠି କାନ୍ଧୁନି?
ସିଏ ବା- ମାନେ ବାରୁଣୀ କାହାକୁ ସମସ୍ତଙ୍କ ପାଖକୁ ଯାଉଛି। ମୁଁ ଅଭ୍ୟାସ କରିଦେଇଛି ନା ଛୋଟ ବେଳୁ।
ହୁଁ, ନା ଟିକେ ଚିହ୍ନା ହେଇଗଲେ ସେ ଅଟୋମେଟିକ୍ ବାରିବ।
ଏ ସିଏ ସ-ନା ସିଏ ସବୁ ଚିହ୍ନିଲାଣି। ନଅ ମାସ ହେଲାଣି ଆ, ଚିହ୍ନିବନି ଆଉ କେବେ ଚିହ୍ନିବ? ଚିହ୍ନିଲାଣି କିନ୍ତୁ ବେଶୀ ସମୟ ଯଦି ଟିକେ ରହିଗଲା ନିଜ ଘର ଲୋକ କାହାକୁ ନ ଦେଖିଲା। ତାପରେ ଟିକେ କେଁ କେଁ ହବ।
ଆଉ ଇଏ ଦେଇ ଦେଇ ପୁଅକୁ କେତେ ହେଲାଣି ତାହେଲେ?
କାଲି ରାତିରେ ପୁଣି କଣ ରୋଷେଇ ହେଇଥିଲା ଆଇଟମ?
କାଲି ହେଇଥିଲା ଯୋଉ ସେଇଥି ହଁ ଦିନର ଥିଲା ଆଇଁଷ। ଆଉ ଛତୁ ତ ହଁ ଟିକେ ଯୋଉ ଛ'ଛତୁ ଯୋଉ ଚକଟନ୍ତି ଯୋଉ ଭଜା ମୋ।
ଛତୁ କି
ହଁ ଛତୁ ଆଣିଲେ ଛତୁ କୁ ଭାଜି ଦେଇଥିଲି। ତାପରେ ହେଲା, ଛତୁକୁ ଭାଜି ଦେଇଥିଲି। ତାପରେ ହେଲା ନୁହେଁ କି ଛ ତୁ ଟାକୁ ଗୋ-ଗୋଟା ଯେମିତି କରନ୍ତିନି?
ଛତୁ ଗୋଟା ସେଟା କଣ ଲୋ? ଛତୁ ଗୋଟା କଣ?
ତୁ ଉଁ, ଛତୁ ପୁରା ଗୋଟେକୁ ଟିକେ ମୁଣ୍ଡିରୁ ଟିକେ ଯେ ଇଏଟା ଛଡ଼େଇ ଦବ। ତାପରେ ତାକୁ ସୋରିଷ ସେ ସୋରିଷ ତେଲ କି ଯୋଉ ତେଲ ଦଉଛ ଦିଅ। ତାକୁ ଦେଇକି ହେଲା ଇଏ କରିବ କଣ କହିଲୁ ରସୁଣ ଗୋଟା ରସୁଣ ପକେଇଦବୁ। ଶୁଖିଲା ନଙ୍କା ଗୋଟେ ପକେଇ ଗୋଟା ପକେଇଦବୁ ସୋରିଷ ଦେଇଦବୁ। ଦେଇ ସାରିଲା ପରେ ତାପରେ ସେ ଛତକୁ ପକେଇକି ଟିକେ ମାନେ ଭାଜିକି ପାଣି ଟିକେ ଦେଇଦବୁ ତା ଭିତରେ ସିଝିବ। ତାପରେ ସେଟା କ ତ ଦଳିକି କେମତି ଚକଟା ଖାଆନ୍ତି ମାନେ ଦଳନ୍ତି। ପଖାଳ ସହିତ ତାକୁ ଦଳିବୁ ପିଆଜ
ପଖାଳ ସମସ୍ତେ?
ରାତିରେ।
ହଁ।
ନାଇଁ ଚକୁଳି ପିଠା ହେଇଥିଲା ଚକୁଳି ପିଠା ସମସ୍ତେ ସନ୍ଧ୍ୟାବେଳେ ଖାଇ ଦେଇଥିଲେ ବୋଲି ମାଆ କା କେହି ଖାଇଲେନି।
ଆଚ୍ଛା।
ଆମେମାନେ ଖାଇଲୁ ଇଏ ପୁଣି କଣ ଗୋଟେ ସୋୟାବିନରେ ଗୋଟେ ତିଆରି କରିଥିଲେ ଗୋଟେ ନୂଆ ଦହି ଫହି ପକେଇକି ଗୋଟେ? ରାତିରେ ତାକୁ ଖାଇଥିଲୁ ସମସ୍ତେ ଆଉ ଏମିତି ଆଉ।
ସେ ଆଇଲେ ପୁଣି ଏନା କଣ ଖାଇବ ପୁଅ?
ପୁଅ ତା ପାଇଁ ରୁଟି ବତରଇଛି ରୁଟି ଅମୁଳ ପାଣି ବତରଇଛି ସେ ଆସିଲେ ଏଇଟା ଖାଇବ। ଶୋଇବ ଉଠିଲେ ଭାତ ଖାଇବ କିମ୍ବା ସନ୍ତୁଳା ଯାହା ଖାଇବ। ପୁଣି ଶୋଇ ଉଠିଲ ଭାତ ଖାଇବ।
ଆଛା ଭଲ।
ସନ୍ତୁଳାଟା ମଗୁଛି ଟିକେ ଖାଇବାକୁ।
ହଁ ହଉଛ ହଉ ଯାହା ଇଚ୍ଛା କରୁଛି ତାକୁ ଦେଇ ସେ କରିକି। ଛୋଟ ଛୁଆ ତାଙ୍କ ପାଟି ଯଉଠି ଭଲ ଲାଗୁଛି।
ହଁ ରଖୁଛି।
ହଁ।